ହ୍ୟାଲୋ।
ହଁ ହ୍ୟାଲୋ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ସକାଳୁ ସକାଳୁ ଫୋନ କଲେ ଯେ? ବର୍ଷା ପାଗ ଦ ଶୋଇଛି ଆଉ ଉଠିବି ଆଉ।
ମାନେ ଉଠିକି ମୁହଁ ଫୁଅ ଧୋଇନାନ୍ତି?
ନା ଉଠି ନାହିଁ ବର୍ଷା ପାଗ ଉଠିକି ଆ ଏତେ ସକାଳୁ କଣ କରିବି କୁଆଡେ ତ ଯାଇ ଆସି ହଉନି ମୁଁ କହିଲି ଉଠିବା ଆଉ ଟିକେ ଯାଉ ଆଉ।
ଯାଇଏଛ କାମ ଆଜ୍ଞା କାମ ଆଜ୍ଞା ଯାଏ ଆପଣ ରାସ୍ତା ଉପରେ ଦେଖନ୍ତୁ କେତେ ଗାଡ଼ି ଗୋଡ଼ା ଆପଣଙ୍କର ଯାଉଥିବ। ଯାରା କାମ ଥିବ ସେ ମନେ କୋଉଠିକି ଯିବ ଆଉ ଯିବେନି କଣ କହୁଛଛନ୍ତି ଆଜ୍ଞା।
ହଁ ଯିବେ ଯେ କେହି ଯାଇନାହାନ୍ତି। ତ ନାଇଁ କାହାର କୋଉଠି କାମ ଆଉ ସେଇଥିପାଇଁ ସେସୋଇଛି ଟିକେ ଆଉ ଡେରି କର ଉଠିବି ଆଉ ଉଠିଲିଣି ଗଡେଇ ତଡେଇ ହଉଛି ଆଉ।
ହଁ କହିଲେ ଠିକ କହିଲେ ଯୋଉ ମାନଙ୍କର କାମ ଥିବ। ସେମାନେ ଅଟୋମେଟିକ ଯିବେ।
ହ
ଯେଉଁମାନେ ସବୁ ପ୍ରାଇଭେଟ୍ କମ୍ପାନୀରେ କାମ କରୁଛନ୍ତି ସେମାନେ ଆଜ୍ଞା ବର୍ଷା କଣ ଖରା କଣ। ଟାଇମ୍ ଅନୁସାରେ ସେମାନେ ଯାଇ ପହଞ୍ଚିବେ। ସେମାନେ ସକାଳୁ ଉଠି ଗାଧୁଆପଧା କରି କେମିତି ଯିବେ ତାଙ୍କ ବ୍ୟବସ୍ଥା କରିବେ। ଆଉ ସେ ଗାଡ଼ି ହଉ ଚାଲିକ ହଉ ଅଟୋରେ ହଉ ଯେଉ ଗୋଟେ ହେଲେ ସେମାନଙ୍କୁ -
ଯିବାକୁ ପଡିବ ସେଇ ନାଇଁ କାର କାମ ନାଇଁ ଯାହା ଯିବିନି ତ କେହି ଆଉ ସେଇଥିପାଇଁ ଶୋଇଛନ୍ତି ମୁଁ କେମି ଶୋଇଥଥାଏ ଆଜି ଆଉ ସବଦିନ ବେଣୁସୁ ଉଠୁ। ଯା ତ କେହି ଯିବେନି ଶନିବାର ରହିବାର କୋଉଠି ଯାଆନ୍ତିନି ଦେଇ ଟିକେ ସୋଇପଡ଼ ଏ ଉ ଉଠିକିନି ବିଛଣା ଗଡେଇ ତଡେଇ ହଉଛି ପିଲାମାନଙ୍କୁ ଡାକୁଚି ଉଠ ଉଠୁନାହାନ୍ତି। ଆଉ ଉଠିକି ଟିକେ ଚା ମୁହଁ ଧୋଇ ଚା ଟିକେ ପିଇବି ତାପରେ ଖର କାମ ସବୁ ଅଛି କରିକି ଗାଧେଇପାଢ଼େଇବି ଆଉ ସଫାସଫି ଅଛି ସେଇଥିପାଇଁ ଡେରି ଟିକେ ଉଠୁଛି ଆଉ।
ନା ବର୍ଷା ଦିନଟା ବର୍ଷା ଦିନଟା ଆଜ୍ଞା ଭଲ। କିନ୍ତୁ କଣ ହେଉଛି କି? ଅ ଯୁଆଡ଼େ ଗଲ ଓଦା ମଦା ହେବ ଇଏ କରିବ। ଭାରି ଅବାଗିଆ ଲାଗିବ ଆପଣଙ୍କ ଘରେ ଲୁଗାପଟା ଠିକିସେ ଶୁଖିବନି। ଆଉ ଆପଣ ଟିକେ କୁଆଡ଼େ ଭଲସେ ଯାଇ ଆସିପାରିବେନି ଏଇ ଅସୁବିଧାଟି ହୁଏ। ନହେଲେ ବର୍ଷା ଦିନ ଭଲ ଦିନ ଟା ଆଉ ଆ ଏମତି ଏ ବର୍ଷା ଅସାରେ ହେଇଗଲା ଚଳିବ ଆଉ ଯଦି କଣ୍ଟିନ୍ୟୁ ଲାଗି ରହିବ ବର୍ଷା ପାଞ୍ଚ ସାତ ସାତ ଆଠ ଘଣ୍ଟା ତେଣୁ ଆପଣ ସବୁଥିରେ ଅସୁବିଧା ମାନେ କୁଆଡ଼େ ଯାଇପାରିବେ। କି କରିପାରିବେ ଆଁ ଯୁଆଡେ ଗଲେ। ଛତାଟେ ନେଇ ନା ରେନକୋଟ ନେଇ କଣ ଗୋଟେ ନେଇକି ଯିବାକୁ ପଡ଼ିବ। ଆଉ ବେଳେବେଳେ
ହୁଁ।
ଆଉ ଯୁଆଡ଼େ ଯିବେ ଆଉ ସିଆଡ଼େ ଏଗୁଡ଼ା ନ ନେଲେ ଚଳିବନି ତେଣୁ ଏଗୁଡ଼ା ନେବାକୁ ବାଧ୍ୟ। ହୁଁ କୁଆଡେ ଗୋଟେ ମନସ୍ଥାନ୍ତିରେ ଯାଇପାରିବନି ଆଜ୍ଞା। ହଁ କାଗଜ ପତ୍ର ଭଲ ମନ୍ଦ ନେଇଥିଲେ ତାକୁ ଆଇତି ଉତାରେ ନେବାକୁ ପଡ଼ିବ ଆଉ କିନ୍ତୁ ଘରେ ରହିଲେ ବର୍ଷା ଦିନରେ ବଢ଼ିଆ ଚାଫା ପିଇବ। ପକୁଡ଼ି ଫକୁଡ଼ି ଟେ ଖାଇବ ଗରମ ଗରମ ଖାଦ୍ୟ ଖାଇବ। ବାହାରକୁ ଗଲେ ସେ ସୁବିଧା ଆପଣ ପାଇପାରିବେନି।
ହୁଁ।
କେଉଁଠି କେଉଁଠି ଚାକିରି ଫାକିରି କରିଥିବେ ପ୍ରାଇଭେଟ୍ କମ୍ପାନୀ ମାନେ ଆପଣ ସେ ଖାଇବା ଟାଇମରେ ବର୍ଷା ହେଉଥିଲେ ବାହାରିକି ଯିବା ଖାଇବା। ଭାରି ବିରକ୍ତି ଲାଗେ ତାପରେ ରାସ୍ତାଘାଟରେ ପାଣି ଫାଣି ଜମି ଯାଇଥାଏ ସଏ ବି ବଡ଼ ଅସୁବିଧା। ଆଉ ଉଁ। ଆ ବର୍ଷା ଦିନଟା। ଟିକେ ଅସୁବିଧା ଗାଁ ଗଣ୍ଡାରେ ବର୍ଷା ଦିନରେ କାମ ଥିଲେ ଯିବେ ପିଲା ସ୍କୁଲକୁୁ ଅଧେ ଯିବେନି କହିବେ ନାହିଁ ବର୍ଷା ହେଉଛି ଯିବି ନେଇଁ। ଇଏ କରିବନି ଆଉ ଆଉ ଇ ଏଇଭଳିଆ ସବୁ ଆଉ।
ଆଉ ବର୍ଷା ତ ହେଲେ କିଛି କୁଆଡେ କରିହବନି ଆଉ କଣ କରିବା ଆଉ। ଯାହା ହେଲେ ହେଠେ ରହିକି କରିବା ଆଉ। ଆଉ କଣ କରିବ ବର୍ଷା ଦିନରେ ଭଲ ଖାଇବା ହବ ଯଦି ତାହେଲେ ଭଲ ହେଇ ଛୁଆ ପିଲାଙ୍କର। ଆଉ ଛୁଟି ଥିବ କୁଆଡେ ଯିବେନି। ଦେ ପକୁଡି ଫକୁଡି ପିଠା ଫିଠା ପୁରି ଫୁରି କରିଦେଲେ ଛିଆଙ୍କ ମନ ଭାରି ଖୁସି। ଏଇନା ମାମା ଭଲ, ବାପା ଭଲ ସବୁ ଭଲ ଯଦି ଖାଇବାର ବାଧା ହେଲା ଖାଇବି ସେ କିଛି କଲାନି ଅମକେଇ କଲା ସମକେଇ କଲା ଆଉ ଖାଇବାଟା ଦେ ବି ହେଇଛି। ତାହାଲେ ସବୁ ଠିକ ଚୁଆନକପାଇଁ ମେଗି ଚାଉମିନ ପାସ୍ତା ଏସବୁ ହେଲେ ତାଙ୍କର ଭଲ ପରିବା ପ ପତର କଥା କହିଲେ ତାଙ୍କର ଦିହ ମୁଣ୍ଡ କଣ ହେଇଯିବ ପରିବା ଗୁଡାକ କାଇଁ କରୁଛୁ ଯେ ଆଉ ପାସ୍ତା ମେଗି କରିଦେ ଖୁସି ଆଉ ବିରିୟାନୀ ମଗେଇଦବେ ଚାଉମିନ ମଗେଇଦବେ। କୋଉଠି ଯିବେ ମୋମୋ ଖାଇବେ ଚାଟ ଖାଇବେ ଗୁପଚୁପ୍ ଖାଇବେ ଏସବୁ ଭଲ। ଏତେ ଅପରିଷ୍କାର ସେ ସବୁ ଜିନିଷ କରିଛନ୍ତି ଆମକୁ ସେ ସବୁ ଜଣା ନାହିଁ। ସେ କହୁଛି ଆମେ ସେଇ ଜିନିଷ ସବୁ ଭଲ ଲାଗୁଛି ଆମେ ଖାଇବୁ ଏ
କଥା ଆଜ୍ଞା କଥା ଆଜ୍ଞା ସେଠି ନୁହଁ କଥା ହଉଚି କଣ। ଗୋଟେ ଇଚ୍ଛା ଗୋଟେ ଆମେ ଯେମିତି। କୁହନ୍ତି ଏ ଆଜି ଟିକିଏ ଚିକେନ୍ କରିଥିଲେ ହେଇଥାନ୍ତା କି ମଟନ୍ କରିଥିଲେ ହେଇଥାନ୍ତା। ସେ ମାଛ ଟିକେ କରିଥିଲେ ହେଇଥାନ୍ତା କି ଚିଙ୍ଗୁଡି ଟିକେ ଖାଇବା ଖାଇବା ଗୋଟେ ପାଟି ଉପରେ ନିର୍ଭର କରିବ ମନ ଚାହିଁବ କହିବ ଆଜି ଟିକେ ଏଇଆ ଖାଇବା ସେଇଆ ଖାଇବା। କାରଣ ଆଜିକାଲି ଯେଉଁ ନୂଆ ପ୍ରକାର ସବୁ ଖାଦ୍ୟ ସବୁ ହେଲାଣି ତେଣ ପିଲାମାନେ ସବୁ ଏଇ ବାହାଘରିଆ ଭୋଜି ଫୋଜି ଯାଇି ଖାଇକି ସେମାନେ ତାଙ୍କର ଗୋଟେ ଅଭ୍ୟାସ ହେଇଗଲାଣି ସେମାନେ ସେଇ ସବୁ ପାଟି ଚାଖଣା ଜିନିଷ ଟିକେ ଖା ଖାଇବୁ କିନ୍ତୁ ମେନ୍ ଜିନିଷ ସେମାନେ ଭାତ କି ରୁଟି ଏଗୁଡ଼ା ସବୁ ଖାଇବା ପାଇଁ ଯେତିିକି ନ ଚାହିଁବେ ସେମାନେ ଏଇସବୁ ବାହାର ଇଏ ଖାଦ୍ୟ ସବୁ ଖାଇବା ପାଇଁ ଭାରି ଇଚ୍ଛା କରନ୍ତି ତେଣୁ ଏ ା ହଁ କିଣିକି ଖାଇବାଟା ପିଲାଙ୍କର ସବୁ ବାହାରେ ଯାଇଁକି ସେମାନେ ସବୁ ଅଭ୍ୟାସ ହେଇଗଲାଣି ତେଣୁ ବାହାର ଖାଦ୍ୟ ଖାଇବାକୁ ସେମାନେ ଭଲ ପାଉଛନ୍ତି ଆଉ କଣ। ଆପଣ ଦେଖୁନାହାନ୍ତି ଆପଣ ଗୋଟେ ପିଲାଙ୍କୁ ଭାତ କହିବେ ଖା ଖାଇବନି ଯୋଉଠି ଆପଣ ଏଠି ବିରିୟାନୀ ମଗାନ୍ତୁ ଆମ ପିଲା ଖା
ହଁ ସେଇଠୁ ଭୋକ ଦେଖେଇବ ଏତେ ଭୋକ ଦେ ଏତେ ଭୋକ ଦେଖେଇବ ସେ କୁହା ଇଚ୍ଛା ହେଲେ ନିଜେ ସବୁ ଆଣି ବାଡି ବୁଢ଼ିକି ଖାଇଦେଇକି ଠାକୁଲ ଦେଇ ପଳେଇବେ।
ଏଇ ଦେଖୁନାହାନ୍ତି ରୋଲ ରୋଲ ଗୋଟେ ଗୋଟେ ଆଇଟମ ରୋଲ ଗୋଟେ ପିଲା ଅଛନ୍ତି ରାତିରେ ଗୋଟେ ଗୋଟେ ଗୋଟେ ରୋଲ୍ ଖାଇକି ଶୋଇପଡ଼ୁଛନ୍ତି। ଆଉ ଦେଖେ ଏ ଛୁଆଙ୍କର ଜନ୍ମଦିନ ସବୁ କରୁଛନ୍ତି ଘର ପାଖରେ ସବୁ ସେ କଣ କରିବେ ବିରିୟାନି କିଏ କରିଦେଇଥିବ।
ହୁଁ ବିରିୟାନୀ ତ ତାର ଭଲ ଛୁଆଙ୍କର ଆଉ। ହ୍ୟାଲୋ। ହାଲୋ।
ହାଲୋ।
ହଁ ମୋ କଥା ଶୁଭୁନିକି ଆପଣଙ୍କୁ?
ଆପଣ ପି
ହଁ ହଁ।
ଆଉ କଣ କହିଲେ ନା ଦେଖନ୍ତୁ ମୁଁ ଯୋଉ କହୁଛି ଆପଣଙ୍କ ଘର ପାଖରେ ଜନ୍ମଦିନ କରୁଛନ୍ତି ସେଠିମାନେ କଣ କରୁଛନ୍ତି ସେମାନେ ଏଇ ଗୋଟେ ଗୋଟେ ରୋଲ୍ କରିଦେଉଛନ୍ତି ପିଲାଙ୍କ ପାଇଁ ନହେଲେ ବିରିୟାନୀ କରିଦଉଛନ୍ତି। ଆଉ ଏଇଭଳିଆ ପାଟି ଚାକଣ ଜିନିଷ ଆଉ କିଏ କିଏ ମେ ପୁରୀ। ତରକାରୀ କରୁଛନ୍ତି ମିଠା କେକ୍ ଫେକ୍ ଏମିତି ସବୁ ଆଉ କଣ ପିଲାଙ୍କର। ପାଟି ପସନ୍ଦ ଗୋଟେ ଖାଦ୍ୟ ହେଲେ ଜନ୍ମଦିନଟା ଭଲ ତାଙ୍କର ବିରି। ନିଆ କରିଥିଲେ ଏଇ ତାଙ୍କର ପୁରୀ ତକାରୀ କରି ଏଁ ନନେ ରୋଲ ଆଣିଛନ୍ତି ନହେଲେ ଏଇ ସିଙ୍ଗଡ଼ା ବରା ଚପ୍ ଏଗୁଡ଼ା ଏଗୁଡ଼ା ସବୁ କରିୁଛନ୍ତି। ତେଣୁ ଏଇ ଟାଇପ ର ଜିନିଷ ହେଲା ପିଲାଙ୍କର
ହ ଭାରି ଖୁସି ଖୁସି ଖାଇଦେଲେ ସେ ଭର ପଟେ ଖାଇଦେଲେ ତୁ ଘରେ ଏଇ ଭାତ ଡାଲମା ଦାନ ସେ ପସନ୍ଦ କରଛନ୍ତି ନା। ସବୁ ନେ ଖାଦ୍ୟ ତ କିଏ ଖାଇବ ଭାରି ଛୁଆ ଭାରି ଝାମଲା କରୁଛନ୍ତି ନିଜ ଘରେ। ଅଣ୍ଡା ଖଣ୍ଡଣ୍ଡା ଆମର ଗୋଟେ ଘଣ ଯାଇଥିଲା ମୁଁ ତାକୁ ମେ ମଗ କରିକି ଦିନି କହିଲା ଇ ମ୍ୟାଗି ମୁଁ ଖାଇବିନି ଘ ତେଲ ପଡିବ ପିଆଜ ପଡିବ। ଟମାଟୋ ପଡିବ ମୁଁ ଯାଇକି ଖାଇବି ମୋ ମୁଣ୍ଡ ଟ ଖରାପ ଖାଇଲାନି କଲା ସେ ଧଳା ଦେଖାାଯାଉଛି ହଳଦୀ ଆମ କି ମସଲା ପକେଇଥିନି ସେ ଖାଇଲାନି। ସେି କାଲି କହିବ ମୁଁ ବରଫ ପାଣି ପିଇମି ଆଇସ୍ କଡ଼ କଡ଼ କରି ଖାଇମି ଥଣ୍ଡା ପିଇବି ଏଇ ଭଛି ପିଲା ଆଉ ଭାତ ଭାତ ଖାଇବା ପରେ ତାର ଝୁଙ୍କ ନାହିଁ। ଗୋବଲ ଦେଖମି ବୁଲମି ପଦା ଜିନିଷ ଖାଇମି ଏଇ ସବୁ ତାର ନୀତି। ଭାତ ଯାହାଦବ ମୋବାଇଲ ରେ ଯଦି ଦେଇଦେଲ ଦେଖିଲା ତାେଲେ ଭାତ ଯିବା ଟ ଖାଇ ନହେଲେ ପାଇବା ଖାଇବନି ଏତେ ଦୁଷ୍ଟ ତୋ ମୁଣ୍ଡ ଖରାପ କରିଦେଥିଲା ତିନି ଚାରି ଦିନି ଏଇନା
ଆାଇ ଆଜିକାଲି କଣ ହେଉଛି କି ଆଜିକାଲି କଣ ହେଉଛି ଯେଉଁ ମୋବାଇଲ୍ ଗଟି ଘରେ ହେଇ ପିଲାମାନଙ୍କର ଗୋଟେ ରହିଯାଉଛନ୍ତି ଏ ନାଚ ଗୀତ। ଏ ସବୁ ଜିନିଷ ମୋବାଇଲ ଅଠି କାର୍ଟୁନ୍ ଫାଟୁନ୍ ସବୁ ପିଲା। ଦେଖିକି ତାଙ୍କର ସେଚ ଗୋଟେ। ଟାଇମ୍ ଦେଇ ଦେଉଛନ୍ତି ଆଉ ଅଲଗାେ ଆପଣ ପାଠ ଉପରେ ତାଙ୍କ ଧ୍ୟାନ ରହିବନି ଆପଣ ଦେଖିବା ଫାଟନ ଏଗୁଡ଼ା ସବୁ ମୋବାଇଲରେ ବସିକି ଦେଖୁଛନ୍ତି ଆଉ ତେଣୁ ଗିଲାମନଗର ସେ ସବୁେ ଗୋଟେ ଅଭ୍ୟାସ ଭଳିଆ ହେଇଗଲାଣି ଆଉ କଣ। କିଛି ଖାଇବା ସେଭଳିଆ ଖାଇବା ପରେ ଆପଣଙ୍କର ଭାତ ଡାଲମା ଭଲ ଲାଗିବନି ତେଣୁ ସେମାନଙ୍କୁ ଚାଉମିନ ମ୍ୟାଗି ଉଁ ଏଇସବୁ ଆଇଟମ୍ କଲେ। ସେମାନଙ୍କୁ ଭାରି ଭଲ ଲାଗେ। ଏ ସବୁ କଣ କି ପିଲାମାନୋନ ସବୁ ଏଇ ବାହାଘାରଆ ଫରେ ସବୁ ଯାଇ ଆଉ। ସାଙ୍ଗସାଥିଙ୍କର ଜନ୍ମଦିନପ ଯାଇକି ସବୁ ଏସବୁ ପ୍ରକାର ଖାଦ୍ୟ ଖାଇ। ସେମାନଙ୍କର ଅଭ୍ୟାସ ଗୋଟେ ହେଇଗଲାଣି। ଆଉ କିଣିକି ଖାଇବାଟା ତାଙ୍କର ବି ଗୋଟେ ଅଭ୍ୟାସ ହେଇଗଲାଣି ପିଲାଙ୍କର।
ହଁ।
ତେଣୁ କଣ କହିବ ପିଲାମାନଙ୍କର ତ ସେ ତ ଅଭ୍ୟାସ ହେଲାଣି। ଆଉ ଯଦି ତମେ ଘରେ କଣ୍ଟ୍ରୋଲ କରିବ। ଦେନାହି ଭାତଟାାରୁମା ଖା ରୁଟି ଖାଇ ଖା ତାହେଲେ ଚଳିବ।
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ହୁଁ ହ୍ୟାଲୋ କୁହନ୍ତୁ?
। ହଁ ରୁ ଭାତ ଡାଲମା ଖାଇବେନି ପୁରୀ ଡାଲମା ହେନେ ଟିକେ ଖାଇଦେବେ ଭାତ ଡାଲମା ତା ଦେକୁୁ ମିକ୍ସଚର ଆଳୁଦଳା ଦେଦେଇଥିବ ସରୁ ସରୁ ଆଳୁ ଭଜା ଦେଦେଇଥିବ। ଖାଇବେ ନହେଲେ ଅଣ୍ଡା ଟିକେ ପି ଠା ଦେହର ପକେଇକି କରିଦେବେ ସେ ପିଆଜ ଫିଆଜ ପକେଇ ସେକୁ ଖାଇବେ ଅଣ୍ଡା ଭୋ ସିଜା ଖାଇବେ, ଅଣ୍ଡା ସିଝା ଖାଇବେ, ତରକାରୀ ଖାଇବେ, ମାଛ ଖାଇବେ, ପେଟି ମାଛ ଖାଇବେ। ଅଟା ଚଢେଇକି ମାଛ ଖାଇ ପାରିବେନି ଆ ଚିକେନ ଖାଇବେ ଚିକେନ ଖାଇବେ ଦେ ଖଣ୍ଡେ ଅଧେ ଖାଇବେ ତାର ଝୋଳ ଆଳୁ ମସଲା କୋଉ ଖାଇବେ। ତାକୁ କାହିଁ ଝୋଳ ରଖିଲୁନୁ ସେଥିର ନଢେଇ। ମସଲା କାହିଁକି ଦେଲୁନୁ ଆମର ସବୁ ସଉଦା ଆଉଛି।
ହଉ ଆଜ୍ଞା ମୁଁ ମୁଁ ଟିକଏ ରଖୁଛି ପରେ କଥା ହେବା।
ହଁ ।